ହୁଁ କଣ କରୁଚ? ଏଇ, ମୁଁ ପାଇଁ, ଚୁଡ଼ି ପିନ୍ଧୁଥିଲି।
ଓଃ, ରିଙ୍କି ପୁଅ ଆଡମିସନ କଲାଣି, ହଉଛି ସ୍କୁଲରେ।
ଏଁ।
ଲିଙ୍କି ପୁଅ, ସ୍କୁଲ ରେ ଆଡମିସନ କଲାଣି। ଏଇ, ରେ ନିକୁଡିଆ ସ୍କୁଲରେ। ଁ ସିଏ, ମୋ ଝିଅ ଠୁ ଛୋଟ। ଏଇନା, ଯାଇଛନ୍ତି ଯେ ବସିବ ଆଉ। ମୁଁ, କହିଲି ଯେ ତମ ନନା କୁ। ନା, ବୋଉ ପାଟି କରୁଛନ୍ତି।
ନା ମ, ଏରା ଖାଲି ଟା ରେ କାଇଁ ଇଏ କରିକି, ଇଏ କରିବ। ତମେ ଆସି,
ମୁଁ କହିଲି, କିଛି ଶିଖିନାହିଁ। ତାପରେ ଶିଖିବ, କିଛିଟା ନ ଶିଖିଲେ, କେମିତି ଛାଡିବୁ। ଆଉ, ନହେଲେ ଖାଲିଟା ପଇସା ନେବେ, ଗାଡି ଭଡା ନେବେ, ପଇସା ନେବେ, ସବୁ ନେବେ। ଦେଇବି ମନା କଲା, କହିଲା ନା ଲୋ ଏରା,
ନେ ରହୁଣ
ସେ, ଶିଖିନଥିବ ଖାଲଟାରେ ପଇସା ଦେଉଥିବା। ସେଉ ପିନ୍ଧିକି ଗଲା। ଗଲା, ଆମ ଅଧିକ ର ତିନି ସାଢେ ତିନି ବର୍ଷ ତ ଷ୍ଟାର୍ଟ ହେବ ଅରଜି ରେ। ବୋଉ ଝିଅ କୁ କହିଲା, କହିଲା ହଁ, ସିଏ ଭାଇ କୁ କହିଛି। ଝିଅର ଆଡମିସନ କରିଦେଇଥିବ ଆଉ। ସାଢ଼େ ତିନି ବର୍ଷର କଣ।
ଉ, ବୟସ ହଉ ତାକୁ, ସେ କିଛି ଜାଣିନି। ଉଁ।
ଆ, ବୋଉ ପାଠ ପଢଉଛନ୍ତି, ଗୁଗୁଲି କି।
ଚଗଲା ହଉଥିଲା ବୋଲି, ତାକୁ କବାଟ ଦେଇଦଛନ୍ତି। ସେ, ଘର ଭିତରେ ଅଛି।
ଆଜି, ଆଜି, ତାଙ୍କର ଗୋଟେ ରିସେପସନ୍ ଅଛି। ଆଜି ଯିବେ, ପୁଣି ବରଯାତ୍ରୀ। ସେଇ ଗାଁ ରେ ଜଣଙ୍କର, ସେଇ ବାହାଘର ଅଛି।
ସମସ୍ତେ ଯାଇ,
ଏଇ ଯୋଉ ରିସେପସନ, ଆମେ ଏଇ ଦେଇ ମୁଁ ଯିମୁ ଆଉ।
ହୁଁ, ହୁଁ। ବନ୍ଧୁବାନ୍ଧବ ନା ସାଙ୍ଗ,
ସାଙ୍ଗ ଏଇ ୟାଙ୍କର ସାଙ୍ଗ। ସାଙ୍ଗ ଆଙ୍କର,
ଓହୋ।
ଅ
ଆଉ ତମର କଣ ହେଲା ଲୋ ପୁଣି ପଚାରିମ୍ ପଚାରିମ୍ ବୋଲି ଆଉ ମନ କରନି।
ହେଲା କଣଅ କି ମୁଁ ତ ଅ ଅଛିଇ ଅନ୍ ହଁ ଅଣତିରିଶି ଇଏ ଆସୁଚି ଦେଖିଆ ଆଉ କଣ ହଉଛି। ନା ନା ଅଣତିରିଶ ରେ ଅଛି ଅଛି ଅଣତିରିଶରେ।
ଆ ମୁଁ ହେଇ ଯାଉଚି ରହୁନି। ଆଁ।
ରୁହ ମୁଁ ଏଇଥିରେ କଥା ଏଇଥିରେ ସେମିତି କଥା ହବନି।
ଆଉ କଣ ରୋଷେଇ କରିକି ଖାଇଥିଲ?
ଆଗ ଆଗ ଯୋଉ ବ ନାଲି ଟା ପିନ୍ଧନ୍ତି ନା ଧଳା ଟା ପିନ୍ଧନ୍ତି କହିଲ ଶଙ୍ଖା ଟା?
ନାଲିଟା ଏଇ ଯୋଉ ପଛକୁ ଯୋଉ ଦିଅନ୍ତି ନା ପୁରା ପଛରେ ଧଳା ପିନ୍ଧନ୍ତି। ପୁରା ପଛଟା ଧଳା ପୁରା ଲାଷ୍ଟର ଧଳା ଶଙ୍ଖା ପିନ୍ଧନ୍ତି।
ଓହୋ ତା ନଗି ଗୋଟେ ପ୍ଲାଷ୍ଟିକ ଟେ ଗଳେଇକି ତାପରେ ଗଳେଦେବି ନ
ହୁଁ ଆଗେ
ଏଇ ଯୋଉ ଏଇ ଯୋଉ ମୋ ଧଳା ଶଙ୍ଖା ଧଳା ଶଙ୍ଖା ଗୋଟେ ଏଇ ଯୋଉ ଇଏ ଧରିଦେଲେ ଯେ ହାତ ଟାକୁ ଭାଙ୍ଗିଗଲା ମୋ ଶଙ୍ଖା ଟା। ଆଉଁ ଭାଙ୍ଗି ଯାଇଥିଲା। ସେ ଧଳା ଶଙ୍ଖା ଟା ଭାଙ୍ଗି ଯାଇଥିଲା ନା ତ। ଏଇ ଏବେ ଯାଇଥିଲି ଯୋଉ ଯାଜପୁର। ନେଇକି ଆସିଥିଲି ହେଲା ହେଁ ନେଇକି ଆସିଥିଲି ଯେ ହେଲା ବୁଁ ଏଟା ବଡ ସାଇଜ ଆଠୁ ଛୋଟ ସାଇଜ ନାହିଁ ହେଲା। ନହେନେ ଏଇ ଦେଇଙ୍କ ପାଇଁ ଆଉ ହଳେ ବୋଉଙ୍କ ପାଇଁ ହଳେ ନେଇ ଆସିଥାନ୍ତି। ନେଇ ଆସିନ ସିନା ହେଲା ତାପରେ ବୋଉ ଦେଖ ଏଟା ଯେମିତି ତାପରେ ବୋଉ କହୁଚନ୍ତି ଏଇଟା ମୋର। ମୋଟା ଏରା ଯେ ଏଇଟା ମତେ ଭଲ ଲାଗୁନି। ଇଏ-ଇଏ କହିଲେ ଯେମିତି ପୁଣି ତାଙ୍କ ପାଇଁ ଅଲନାଇନ ରୁ ହଳେ ହେଁ ହେଁ କହ ମୁଁ ମଗେଇଲି।
ଆସିଲାଣି ଭଲ ହେଲା।
ହଁ ଆସଚି ଭଲ ଆସିଚି ତ। ଆ ଅ ଅନଲାଇନ ରୁ ମଗେଇନି ତାପରେ ମୁଁ କହିନି ଦେଖ କୋଉଟା ଦ ଦିଟାଙ୍କ ଭିତରୁ କୋଉଟାକୁ ତମ କୁ ଭଲ ଲାଗୁଚି। ଆଁ ଯୋଉଟା ଭଲ ଲାଗୁଚି ସେଇଟା ବ ତମେ ରଖିବ ଆଉ। ସେ ଇଏ କଲେ ଯେ ମୋ ସଂଖ୍ ମୁ ଇଏ ଟା ଟିକେ ବଡ ହଉଛି। ବଡ ହଉଚି ଆଉ ସେଇଟା ତାଙ୍କୁ ଠିକ୍ ହଉଛି କହିଲେ ସେଇଟା ମତେ ଭଲ ଲାଗୁଥିଲା ଯେ। କିନ୍ତୁ ସେଟା ବଡ ହଉଚି ମୁଁ କହିନି ଛୋଟ ବା ନଥିଲା। ଆଉ ଦେଇଙ୍କି ଦେଖେଇନି ଯେତେବେଳେ ଦେଇ ତାଙ୍କର ହାତରେ ଗଳେଇଲେ ହେଲା। ମୁଁ କହିନି ବଗରା କହିଲା ହଁ ଆରା ବଡ କଣ ପଛରେ ପିନ୍ଧେନେ ହବନି କି? ହୁଁ-ହୁଁ ହା-ହା-ହା-ହା ତାର ମନେ ବୁଚ ନା?
ହଁ।
ହଁ ମତେ ଭଲ ଲାଗିଲାନି ମୁଁ କହିନି ବଡ ହଉ ପଛେ ନେଇକି ଆସିିଥିନି ହେଇଥାନ୍ତା।
ହୁଁ ସେଇଥି ପାଇଁ ବା ଯାହା ଆଣିବୁ ସ
ଇଏ ଥିଲା ବୋଲି ନେଇ ଆସିଥିଲି।
ଭୋକ ହେଲା ଯେ ଚା ଟିକେ ପିଇକି ଆଇଲି। ଏତିକ ଆଳୁ କଣ ଖାଇବୁ ତା ଭାତ ଦିଟା ଯଦି ଖାଇଦବୁ ଖାଲି ପେଟ ଟା ଖାଲି କଣ ଆମ୍ବିଳେ ଏ ଯୋଉ ଆଣ୍ଡୁଳିଆ ସମାନ ଲାଗିବ ଏଇ ବାଗ ଲାଗିବ ପେଟଟା ଅହ ଗରମ ଟା ବି ଜୋରେ ହେଲାଣି।
ମୁଁ କଇଲି ଏଥର ଯୋଉ ପିନ୍ଧୁଛନ୍ତି ଯୋଉ ଇଏ ଶଙ୍ଖା ଥିବ ଗୋଟେ ପୁରା ଓସାରିଆ ଟେ ସେଇ ଗୋ ଟେ ଓଷାରିଆ ଟେ ପିନ୍ଧି ଦେଲୁ ଆଗ ପଛୁ ଗୋଟେ ଗୋଟେ ଚୁଡି ସେମିତି ବଢିଆ ମାନିଚି।
ସମସ୍ତେ ସେମିତି ପିନ୍ଧୁଚନ୍ତି। ଓସାରିଆ ସଙ୍ଖାଟା ନେଇ ଆସି
ଆ ନେଇ ଆସିବୁ ମାନେ ଏଟା ଏବେ ଟୋଟାଲି ହବନି। ତାଙ୍କର କି କିସ୍ତି ବିସ୍ତି ସରିନି ଯାଇକି କେବେ ନହେଲେ ନାଇଁ ଏବେ ବଡ
ପଡିବୁ ପରା ନା ଜରେ ପୁରା ଜରେ ହୁଁ
ଆ ଖାଲି ଯାହା ଗୋଟେ କିଣିବୁ ଏଇନା ଖାଲି ଲକ୍ଷ ନା ନା
ନା ସିଏ ୟାଙ୍କର ସାଙ୍ଗ। ଆଉ ସିଏ ଯିବେ ସିଏ ତାଙ୍କର ସିଏ ଇଏ ହିଁ ତ
ହଁ ସିଏ ଅଛ
ଏପୁ ହ ମୁଁ ଯାଏ
ସିଏ ଅଛନ୍ତି ଆଜି ଗାଧୁଆଳି କିନ୍ତୁ ଖାଇନଥିଲେ ଆଜି ତାଙ୍କର ଥିଲା କଣ ଭୋଜି ବାପାଙ୍କର ଜୟଙ୍କର ଥିଲା ଗୋଟେ ଭୋଜି ସିଏ
ଆସିବେ ହ କି ହୁଁ। ଜମା ଯିବନି ବେ
ଘରେ ଆଜି ସେଇଥିପାଇଁ ଆଇଁଷ କିଛି ହେଇନାଇ ବା ସେ ଦେଇଁଙ୍କର ଦେହ ଖରାପ ଯେ ସିଏ ଶୁଁ ଶୁଁ ହଉଛନ୍ତି।
କହିଲେ ଭଲ ଲାଗିନି ଯିମି ପଣ୍ଡା
ହ
ଥଣ୍ଡା ନାକରୁ ବୋହୁନାହିଁ ତାଙ୍କର କଣ ତଣ୍ଟି ତାଙ୍କ ନାକର ହୁଏନି ତଣ୍ଟି କଣ ଇଏ ନାଗୁଚି।
ହଁ
ଯାହା ଟିକେ ଏନବ ସେ ବହୁତ କୁନ୍ଥେଇ ବେ ଟିକେ ଟା ବହୁତ ହୁଁ ହୁଁ
ଆବେ ତ ଗାଡ଼ିଟା ତ ସିଏ ହେବନି ତା ଗାଡ଼ି ତର କାଇଁ କଥା ବାର୍ତ୍ତା ତୁ ଆସେ ଖେଳେ
ନାଇ
ହଲ ହଁ।
ଆଉ ଆଜି କଣ ଘରେ କଣ କରୁଥିଲ ଉୁଁ ମୁଁ କଇଲି ଘ
ମାଛ
ସିଁ
ହ ଡାକ୍ଟ
ହ୍ୟାଲୋ।
ମାଛ ମାଛ ଆଣିଥିଲେ ତମ ନନା। ସେ ଡୁବୁରି ଆଡୁ ଆଣିଥିଲେ।
ହୁଁ। ନାଲି ବୋରେଇ।
ନାମ ଏରା ରୋହି ନା ଭାକୁର କଣ ଆଣିଥିଲେ ହଁ।
ଓହୋ।
ଉଁ ଜୋରେ ପେଲେ। ହଁ ଆଉ କଁ କୁହ? ଓହ। ଗରମ ଟା ହଉଚି ଜୋରେ। ଏଇଠିକି ଆସିଲ ଜୋରରେ ପେଲିବ ମୁଁ ଯିବି।
ଏ ସିଏ ସେଇ ସାଙ୍ଗମାନେ ମିଶିକି ମତେ ଯୋଉ ସାଙ୍ଖି ଦେଇଥିଲେ ସିଏ ଏମାନେ ସେମିତି ମିଶିକି ସାଙ୍ଖି ହଳେ ଦଉଛନ୍ତି ଆଉ ତାକୁ।
ହୁଁ ହୁଁ ବାପ ଏଇନା ସାଙ୍ଖି ଦି କିଣିଲା ଏଳୁକୁ ଏଇନା ତିରିଶ ହଜାର ଏ ଜୋରେ ପେଲେ ଏ ଜୋରେ ପେଲେ ଏ ଜୋରେ ପେଲେ। ପୁରା ଛୋଟ
ଟାଙ୍କିରା ପନ୍ଦର ହଜାର ପନ୍ଦର ହଜାରେ ଉଁ ହୁଁ ସିଏ ମ ଦେଇଥିଲା ଦଶ ହଜାର ପାଆଁଶ ସେତେବେଳେ ପଡିଥିଲା।
ହୁଁ।
ଏଇନା ତାଠୁ କମ ଗ୍ରାମ ଦେଖିଲା ବେଳକୁ ପନ୍ଦର ହଜାର। ଆଉ ଭାଇ ହେରିକା ସିଏ ତାଙ୍କର ମିଶିକି କଣ ମୁଦି ତାକୁ ଦଉଚନ୍ତି ନା। ନା ତାକୁ ନୁହଁ ଆଉ ଜଣ କୁ ଆମ ଭା ଯଉ ଦେଇ ତାଙ୍କର ଗୋଟେ କିଣିଚନ୍ତି ସିନ୍ଦୁର ଫରୁଆ ଟେ ଦେବେ ବୋଲି।
ନାହିଁ ଆଉ ଉଁ ହଉ।
ସିଏ ସିଏ କାରଣ ଦେଇ ଥିଲା ଗୋଟେ କଣ ନାକ ଫୁଲ ଟେ ବୋଲି ସେଇଥି ପାଇଁ ତାକୁ ଦଉଛନ୍ତି ଗୋଟେ ସିନ୍ଦୁର ଫରୁଆ।
ହଉ ତାହେଲେ। ଜୋତା ମାଡିିକି ଆସି ରହ। ହଉ ତାହେଲେ ତମେ ଜାଅ ଆଁ ହଁ ହଁ।